କେମିତି ଅଛନ୍ତି?
ହଁ ଭଲ ଅଛି ବନ୍ଧୁ ଆପଣ?
ମୁଁ ବି ଠିକ୍ ଠାକ୍ ଅଛି।
ଆଚ୍ଛା ଆଚ୍ଛା।
ଆଉ ଆମର ପ୍ଳା ଆମର ପ୍ଲାନ୍ ଥିଲା ଗୋଟେ ପିକନିକ୍ ପାଇଁକା ଆପଣ ଯିବେ କି?
ଆଚ୍ଛା କୋଉଟିକି?
ଆମର ଭାବିଚୁ ଆମେ ଯିବା କୋରାପୁଟ ସାଇଡ୍ ଯିବା ସମସ୍ତେ କୋଚିଂ ପିଲା ମିଶିକି।
ଆଚ୍ଛା ଆଚ୍ଛା କେତେ କଣ ରହୁଚି ଫିସ୍?
ଆମେ ଭାବିଚୁ କେତେ ଆମେ ଭାବିଚୁ ଦି ତିନ୍ ଦି ଦିନ ମାନେ ଦିଟା ରା ତି ରହିବା ଆଉ ତିନ ଦିନ୍ ଦିନ ବୁଲିବା ସବୁ ଜାଗା କୋରାପୁଟ ର। ହେଲା ତ ଆମେ ଭାବିଚୁ ଯେ ଆମର କେତେ? ବେଶୀ ନାହିଁ ଆମେ ଭାବୁଚୁ ତିନି ହଜାର ଭିତରେ ରଖିବା।
ଆଚ୍ଛା ଆଛା ହଁ ଠିକ୍ ଅଛି ପାଞ୍ଚ ଦିନ ହଁ ଠିକ୍ ଅଛି।
ହଁ ତ ସେଠି ଆମେ ଦେ ଦେଓମାଳି ଯାଇପାରିବା ତାପରେ ଆମର ବିଭିନ୍ନ ଅଲଗା ଯେତିକି ଝରଣା ଫରଣା ସବୁଜା ଜାଗା ଯିବା ସମସ୍ତେ ଗ୍ରୁପ ପିଲା ମିଶିକି କୋଚିଂ ର। ତୁମେ ଯିବ କି?
ହଁ ଯିବା।
ଆଉ ତୁମେ ମଝିରେ ମଝିରେ ବ୍ରେକ୍ ନେଉଚ ବ୍ରେକ୍ ନବ ନାହିଁ। ହେଲା ଆଉ ମୁଁ ମୁଁ କହିବା କଥା ମୋର ତ ପିଲା ସବୁ ରାଜି ହେଇଚନ୍ତି କୋଚିଂ ପିଲା। ଆଉ ସାର୍ ଙ୍କ ସହିତ ବି କଥା ହେଇଥିଲି ତ ଆମେ ଟ୍ରେନରେ ଯିବା।
ଆଚ୍ଛା ଆଚ୍ଛା କେଉଦିନ ଡେଟ୍ କଣ?
ଆମେ ଭାବୁଚୁ ଆର ସପ୍ତାହରେ ଯିବା ଖରା ମାନେ ଆର ଦି ସପ୍ତାହ ପରେ ଯିବା। ଖରା ଦ ଖରାପ ବି ଥିବ ତକୁ ଝରଣା ଫରଣା ବି ପାହାଡ଼ ଏରିଆ ବି ଥଣ୍ଡା ଏରିଆ ଯିବ। ରାତିରୁ ବାହାରିକି ଯିବା ଟ୍ରେନରୁୁ ଭୁବନେଶ୍ୱର ଷ୍ଟେସନ ରୁ
ହଁ ବହୁତ ଆନନ୍ଦ ଲାଗିବ ନିଶ୍ଚୟ ନିଶ୍ଚୟ।
ତ ପାରଳାଖେମୁଣ୍ଡି ଯିବା ତାପରେ ଆଉ ତମେ କଣ ଭାବିଚ ଫି ଫିଷ୍ଟ ରେ କଣ କଣ କରିବା ଆଇଟମ୍ ସବୁ?
ହଁ ମୁଁ ତ ନନ୍ ଭେଜ୍ ଖାଏ ଆଉ ଗ୍ରୁପ ରେ ତ ପିଲା ଭେଜିଟେରିୟନ୍ ବି ନିଶ୍ଚୟ ଥିବେ।
ହଁ ତ କଣ ପ୍ଲାନ୍ ଭାବୁଚ କଣ କରିବା ନନ୍ ଭେଜ୍ ରେ କଣ କରିବା ଭେଜ୍ ରେ କଣ କରିବା ଭାବୁଛ?
ଭେଜ୍ ରେ କଣ ନନ୍ ଭେଜ୍ ରେ ଆମେ ଯଦି ଚିକେନ୍ ଟା କରିଦେବା।
ହୁଁ।
ଆଉ କଣ ଭାତ ଡାଲି। ଚିକେନ ହେଲା ଆମର ପାମ୍ପଡ଼ ହେଲା ସାଲାଟ ହେଲା। ଆଉ ଭେଜ୍ ଭେଜ୍ ମାନଙ୍କ ପାଇଁ କଣ ମିକ୍ସ ଭେଜ୍ କରିଦେବା ପନିର୍ କରିଦେବା।
ହଁ ସେଇଟା ଭଲ ହବ ଆଉ ଆମର ରୋଷେଇ ପାଇଁ କା ତୁମକୁ ରୋଷେଇ ଆସୁଛି ନନ୍ ଭେଜ୍‌ ରୋଷେଇ?
ହଁ ଚିକେନ୍ ଟା ଆସିବ କରିଦବା।
ଭେଜ୍‌ ରେ ତ ମୋତେ ବି ଆସୁଛି ରୋଷେଇ ଆସୁଛି ଭେଜ୍‌ ରେ ମୁଁ କରିଦେବି। ଆମର ସହପାଠୀ ବି ଜଣେ ଅଛନ୍ତି ସେ ବି କରିଦେବେ।
ହଁ ନିଶ୍ଚୟ ତାହେଲେ ହେଇଗଲା କାମ ଆଉ କଣ।
ଆଉ ସାର୍ କହୁଥିଲେ ତାହେଲେ ଆମର ପିଲା ଆଉ କିଏ କିଏ ରାଜି ଅଛନ୍ତି ନା ନାଇଁ ତାଙ୍କ ସହିତ ଟିକେ କଥା ହବା। ପଡିବ କିଏ କିଏ ଯିବେ ନ ଯିବେ। ହେଲା। ତ ଆଉ ତମେ କୋଉ କୋଉ ସ୍ଥାନ ଭାବୁଛ ଆମେ କୋରାପୁଟ ରେ କୋଉ ଅଲଗା ଅଲଗା ଜାଗା ଯାଇପାରିବା? ହ୍ୟାଲୋ ହ୍ୟାଲୋ। ଅନ୍ୟାନ୍ୟ ସ୍ଥାନ ବି ଯାଇପାରିବା ତମେ କୋଉ ଜାଗା ପାଇଁ ଇଚ୍ଛା ଅଛି ତମର? ବନ୍ଧୁ।
ନେଟୱାର୍କ ର ଇସୁ ଟିକେ ରହିଯାଉଛି ସେଥିପାଇଁ ତମ କଥା ଯାକ ଶୁଭାଯାଉନଥିଲା।
ତ ଏଇଟା ଅସୁବିଧା ହେଇପାରେ ମୋ ମୋର ତ ନେଟ୍ ଠିକ୍ଅଛି ଆପଣଙ୍କର ଟିକେ ଇଏଥାଇପାରେ ତ ମୁଁ କହୁଥିଲି କେଉଁ ସ୍ଥାନ ଯିବାକୁ ତମେ ଚାହୁଁଚ?
ମତେ ତ ବେଶୀ ଝରଣା ଜାଗାକୁ ଯିବାକୁ ଭାରି ଇଚ୍ଛା ତ ସେଇଠିକି ହିଁ ଯିବାର ମୋର ଇଚ୍ଛା ଅଛି।
ହଁ ତ ଆଉ ତମର କଣ ମାନେ ଅଛି ଆଉ କୋଉ ଜାଗା କୋରାପୁଟ ରେ ଆପଣ ଇଛା ଅଛନ୍ତି ତମର ଯିବା ପାଇଁ।
କୋରାପୁଟରେ ତ ଖାସ ଜାଗା ବି ନାଁରେ ମୁଁ କିଛି ଜାଣିନି। ହଁ ଗୋଟେ ପାହାଡଟେ ଦେଖିଥିଲି ତା ନାଁ ଟା ମନେ ପଡୁନି ସେଇ ପାହାଡକୁ ଯିବାର ଭାରି ଇଚ୍ଛା ଅଛି?
ଦେଓମାଳୀ।
ହଁ ହେଇଥିବ ବୋଧେ ସାଇ।
ଅଁ ତ ଆପଣଙ୍କର ଦେଓମାଳି ଯିବା ପାଇଁ ଇଚ୍ଛା ତ ଦେଓମାଳିରେ ଆମେ ରାତି ବେଳା ଗଲେ ତ ପାହାଡ ଅଞ୍ଚଳରେ ତାରା ମଧ୍ୟ ଦେଖିପାରିବା ଭୋରୁ ଆମେ ଯଦି ଯିବା ବହୁତ ଭଲ। ବି ଅଛି ଜାଗା।
ହଁ ନିଶ୍ଚୟ।
ଆଉ ଆପଣଙ୍କର? ଆପଣଙ୍କର ଏବେ ଦ୍ଵାଦଶ ଶ୍ରେଣୀ ସରିଲା ବୋଧେ?
ହଁ ହଁ।
ଆପଣଙ୍କର କୋଉ ବିଭାଗ ଥିଲା ଦ୍ଵାଦଶରେ?
କଳା ବିଭାଗ ଆପଣଙ୍କର?
ମୋର ଥିଲା ବିଜ୍ଞାନ। ତ ଆପଣ ଏବେ ଆଗକୁ କଣ ଭାବୁଛନ୍ତି କରିବା ପାଇଁ କା?
ହଁ ଏବେ ଭାବିକି ସେଇ କଳା ବିଭାଗରେ ହିଁ ପ୍ରସ୍ ଥ୍ରୀ କରିବି।
ହଁ ଆପଣ ବିଏ କରିବାକୁ ଚାହୁଁଛନ୍ତି।
ହଁ।
କୋଉ ଅନର୍ସ ରେ?
ରାଜନୀତି ବିଜ୍ଞାନ।
ପ ପଲିଟିକାଲ ଆପଣ କରିବାକୁ ଚାହୁଁଛନ୍ତି, ରାଜନୈତିକ ବିଜ୍ଞାନରେ ଭଲ। ତାପରେ ଆପଣ? ଆପଣ ଶିକ୍ଷକ ବିଭାଗରେ ଇଚ୍ଛୁକ ଅଛନ୍ତି ଯିବା ପାଇଁ।
ବିଭାଗରେ ତ ଏତେ ଇଚ୍ଛା ନାହିଁ ବାକି ପୋଲିସ ବିଭାଗରେ ଯିବାର ଇଚ୍ଛା ଅଛି।
ଆଉ ତାପରେ ଆପଣ ତା ସହିତ ପ୍ରସ୍ତୁତି ବି କରିବେ ଆମର ହଁ-ଅ-ଅ ଯେପରି ଗ ଗଭରମେଣ୍ଟ ପରୀକ୍ଷା ଯୁକ୍ତେ ତ ଆପଣ ମଝିରେ ମଝିରେ ଯେତେବେଳେ ଆମର କଥାବାର୍ତ୍ତା ଚାଲିଛି, ଆପଣ ତା ମଝିରେ ବହୁତ୍ ରହୁଛନ୍ତି, ରହି ଯାଉଛନ୍ତି ମୁଁ ଦେଖୁଛି, ଏବେ କଅ। ଆମର ଯୋଗାଯୋଗ ସମୟରେ, ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ?
ଆପଣ, ଶୁଭାଯାଉଛି ଆପଣ ଯୋଗାଯୋଗ ସମୟରେ ବହୁତ ରହି ଯାଉଚନ୍ତି।
ସେଇଟା, ନେଟୱାର୍କ ଇସ୍ୟୁର ବୋଧେ ସମ୍
ନେଟୱାର୍କ ଇସ୍ୟୁ ନାହିଁ, ଆପଣ ଟିକେ ଅପ୍ ଆପଣଙ୍କର ପଛଆଡେ ଯୋଉ ସା ସାଉଣ୍ଡ ଗୁଡା ଆସୁଛି, ଆପଣ ଟିକେ ତାକୁ ଟିକେ ଚେଷ୍ଟା କରନ୍ତୁ ଇଏ କରିବା ପାଇଁକା, ବନ୍ଦ କରିବା ପାଇଁକା। ତ ମୁଁ କହୁଥିଲି ଆମର ପିକନିକରେ ଯାଉଛନ୍ତି, ଆଠ ଜଣ ପରେ ଯାଉଛନ୍ତି। ତ ଆମର, ଟ୍ରେନ୍ ଟିକେଟ କରା ହବ ବୋଲି ଆମର ଶିକ୍ଷକ ମହୋଦୟ କହୁଥିଲେ, ତ ଆପଣ ଟିକେ ବୁକ୍ କରିପାରିବେ?
ଠିକ୍ ଅଛି କରିଦବା, ତମେ ବାହାରିଲେ ମୁଁ ବି କଲ୍ କରିଦେବି, କିଛି ବ୍ୟସ୍ତ ହେବାର ନାହିଁ।
ଆଉ କୋଉ ଆପରେ କରିବେ ଆପଣ? ଆପଣ କିଛି ଏବେ ଖାଉଛନ୍ତି କି?
ନାଇଁ କିଛି ବି, ମୁଁ ଚାବିଟା ଖୋଜିବାରେ ଲାଗିଛି।
ହଁ-ଅ-ଅ ଏଇ ସମୟରେ ଆପଣ ଏସବୁ କାମ କରିବାଟା ଟିକେ ଇଏ ହୋଇପାରେ କ୍ଷତି କରିପାରେ, ତ ଆପଣ ବୁଝିଦେବେ ବୋଧେ ଆମର ଯୋଉ ଆପଣଙ୍କ ସହପାଠୀ ଯିଏ ଥିବେ ଆପଣଙ୍କର ରାଜ୍ ବୋଲି ତାଙ୍କ ସହିତ କ ଯୋଗାଯୋଗ କରିଥିଲେ ଏଇ ବିଷୟରେ କଥା ହେଇଥିଲେ?
ହଁ କଥା ହେଇଥିଲି କାଲି ହିଁ।
ତ ଆପଣଙ୍କୁ ସେ ବୁଝେଇନାହାନ୍ତି ଆପଣ କେବଳ ଗୋଟେ ମୁଁ ଦେଖିବା ମତେ ଆପଣ ଗୋଟେ ହିଁ ଶବ୍ଦକୁ ବାରମ୍ବାର ବ୍ୟବହାର କରୁଛନ୍ତି ଆଚ୍ଛା ପରି। ସତ୍ବକୁ।
ଠିକ୍ ଅଛି ଏଇ ତ୍ରୁଟିକୁ ମୁଁ ଠିକ୍ କରିବାକୁ ଚେଷ୍ଟା କରିବି।
ଅ ତ ମୁଁ କହୁଥିଲି ଯେ ଆଉ ଟିକେଟ୍ ସହିତ ଆମର ଆଠ ଜଣ ମଧ୍ୟ ଯାଉଛନ୍ତି ତ ଆମେ ଏ ଠୁ କେମିତି କଣ କରିପାରିବା ନା ଆମେ ଏଠୁ ଆମେ ଯାଇପାରିବା-ଆ-ଆ ଫୁ ଟ୍ରେନରେ ଯାଇପାରିବା ପାରା ପାରଲାଖେମୁଣ୍ଡି ପର୍ଯ୍ୟନ୍ତ ତ ସେଠୁ ଆମେ କେମିତି ଯିବା ବୋଲି ଭାବୁଛ ତମେ?
ଆମେ କଣ କରିବା ସେ ବିଷୟରେ ଭାବିନି।
ସେଟା ଆମେ ବସରେ ଯାଇପାରିବା ସେଇଠୁ।
ଆଚ୍ଛା।
ହଁ ହଁ, ତ ତାପରେ ଆମେ ଯାଇପାରିବା। ତ ସେଠୁ ଆମେ ବସରେ ଗଲା ପରେ ଅ ତ ସେଠି ଆମେ ରହିବା ପାଇଁ ବି ବ୍ୟବସ୍ଥା ହୋଇଅଛି ହୋଟେଲ ମଧ୍ୟ। ତ ସେଠି ବି ମଧ୍ୟ ଆମେ ଦି ଦିନ ରହିପାରିବା। ତ ଆପଣ ଉତ୍ସୁକ ନାହାଁନ୍ତି କି ଯିବା ପାଇଁ?
ହଁ ନିଶ୍ଚୟ ଅଛି ନିଶ୍ଚୟ ଅଛି।
ତ ଆପଣ କିଥି ଆପଣ କିଛି କହୁନାହାନ୍ତି, ସେଇ ଯୋଗୁ ମତେ ଲାଗିଲା।
ନାଇଁ, ଘରେ ଟିକେ ପରାମର୍ଶ ନେବାକୁ ପଡିବ। କାଇଁ ନା, ଏତେ ବାଟ ଯିବି, ଏତେ ଦିନ କାଳ ମୁଁ ସେଠି ରହିବି ତ, ଘରେ ଟିକେ ପରାମର୍ଶ ନନେଲେ ସେମାନେ କି କୁଣ୍ଠ ବୋଧ କରିବେ, ଯାହା ତୁମ ଉପରେ। ଏ ବିଷୟରେ ମୁଁ ଟିକେ ଚିନ୍ତିତ ଅଛି।
ହଁ ନାଇଁ, ପରାମର୍ଶ, ଆପଣ ଆ ଆମର ଗୁରୁଜୀଙ୍କ ସହିତ କଥା ହେଇ ପରାମର୍ଶ ନେଇପାରିବେ, ସେ ରାଜି କରେଇ ଦେବେ। ନହେଲେ ମୁଁ ବି କଥା ହେଇ ରାଜି କରେଇଦେବି, ବାକି ଆପଣ ବହୁତ ମୁଁ ଦେଖିବାରେ କି ଅ ଆମର ଯୋଗାଯୋଗ ସମୟରେ ଆପଣ ବହୁତ ଟିକେ ରହିଯାଉଚନ୍ତି, ତ ଆପଣ ତାକୁ ନ ଆ ଟିକେ କରନ୍ତୁ।
ହଁ।
ଠିକ୍ ଅଛି।
ପାଉନଥିଲୁ? ଚାବି କୋଉଠି ରଖିଥିଲୁକି ସେ ପାଉନଥିଲେ?
ହଁ।
ଆଉ ପାଉନି କଣ ଖୋଜୁଛି? ଶୁଭାଯାଉନି ମତେ?
ଆପଣଙ୍କର ବୋଧେ ଟିକେ ଇଏ ହେଇପାରେ ଆଉ ବ ଅ ଆପଣଙ୍କର ରାଜ ବି କହିଥିବେ, ଆପଣଙ୍କର ପାଖାପାଖି ଅନ୍ୟ ଲୋକଙ୍କର ମଧ୍ୟ ମୋତେ ଶୁଭା ଯାଉଛି କିଛି, ତ ସେଇଟା ଟିକେ ଆଭଏଡ଼୍ କରିବାକୁ ପଡିବ, ନହେଲେ ଆମକୁ ଟିକେ ଅସୁବିଧା ହେଇପାରେ?
ହଁ, ଜାଣିପାରିଲି।
ତ ଆପଣ କଣ, ଘରେ କଥା ହେଲେ?
ଆଉ।
ଠିକ୍ ଅଛି, ଆଉ ଆପଣଙ୍କର ଏବେ ଖାଦ୍ୟପେୟ ହେଇଗଲା ରାତିର?
ନାଇଁ, ଏବେ ଜଷ୍ଟ କରିବାକୁ ଯିବି, ଆପଣଙ୍କର?
ଓହୋ, ଏବେ ତ ରାତି ବହୁତ ସମୟ ହେଲାଣି। ଆଉ ଆପଣଙ୍କର ପ ପ୍ ପ୍ଲ ଆମର ପ୍ଲ ଗ୍ରାଜୁଏସନ୍ ପାଇଁକା ଫର୍ମ ପକାଇ ଦେଇଛନ୍ତି ପ୍ଲସ୍ ଥ୍ରୀ ପାଇଁକା?
ହଁ ହଁ, ଏଇ ତିନି ଦିନ ପୂର୍ବରୁ ହିଁ ପକେଇଚି।
ତ, ଆପଣଙ୍କର ଦ୍ୱା ଦ୍ଵାଦଶରେ କେତେ ପରସେଣ୍ଟଜ ଥିଲା?
ଅଠାବନ ପ୍ରତିଶତ, ଆପଣଙ୍କର?
ମୋର ପଞ୍ଚଷଟି ଥିଲା।
ଆଛା, ଆଛା।
ଠିକ୍ ଅଛି, ଏବେ ତ ବହୁତ ରାତି ହୋଇଗଲାଣି, ମୁଁ ଆପଣଙ୍କୁ କାଲି ଯୋଗାଯୋଗ କରୁଛି।
ଠିକ୍ ଅଛି, ଠିକ୍ ଅଛି ବନ୍ଧୁ।